ଡୋ
ହାଲୋ
ହାଲୋ ସାର୍ ନମସ୍କାର, ଜୟ ଜଗନ୍ନାଥ।
ହାଲୋ ସାର, ଜୟ ଜଗନ୍ନାଥ। କୋଉଠି ରହୁଛନ୍ତି?
କେମିତି ଅଛନ୍ତି?
ହଁ ଭଲ ଅଛି, ଆପଣ?
ହଁ ମୁଁ ବି ଭଲ ଅଛି।
କୋଉଠୁ କହୁଛନ୍ତି--?
ହଁ ଖାଇଥିଲି ତ, ଏବେ ଜଷ୍ଟ ସେମିତି ଏଇ ଅଧଘଣ୍ଟା ହେବ ଖାଇଛି। ଭାତ, ଛୁଇଁ ଆଳୁ ତରକାରୀ ।
ଆଜ୍ଞା ।
ଆଉ ମିକସର, ପାମ୍ପଡ ଖାଇଛି ଆଉ
ଆଉ ଆପଣ ଏବେ କଣ କରନ୍ତି? କଣ କରୁଛନ୍ତି ଏବେ?
ନା ମୋର ତ ମୁଁ ଦେଇଥିଲି ପ୍ଲସ ଟୁ କରିଥିଲି। ମୁଁ ପ୍ଲସ୍ ଟୁ ଏଇ ବର୍ଷ ପ୍ଲା ପାସ୍ ଆଉଟ୍ କରିଛି।
ଆଜ୍ଞା।
ପ୍ଲସ ଟୁ ପାସ ଆଉଟ କରିଛି। ଆଉ ଏବେ ପ୍ଲସ ଥ୍ରୀ ଟା କରିବି, ଗ୍ରାଜୁଏସନ କରିବି ବୋଲି ଭାବୁଛି ଆଉ
ଆଛା, ଆପଣ ପ୍ଲସ ଟୁ ଦେଇଛନ୍ତି।
ଆଜ୍ଞା ।
ହୁଁ ଆପଣ
ମୁ ତ ସାଇନ୍ସ ନେଇଥିଲି । ଭଲ ଲ ମୁଁ ଆଉ ସେଥି କରିଥିଲି । ଦିନେକି ବିଏସ ବ କରିଥିଲି, ସେଥିରେ ମାର୍କ ଏଥର ଟିକେ କମ କଣ ବିଏସ୍ ସିଥର ଜାଣିଥି ତ କଣ ଗଡ ବଡ କରିଛି।
ଆଜ୍ଞା ।
ବିଏସି ମାର୍କ କିଏ ଗଡ ବଡ କରିଛି, ସେଥିପାଇଁ ଦେ ମୋ ମାର୍କ ଟ କମି ଯାଇଛି, ସେଭେଣ୍ଟି ପରସେଣ୍ଟ ଅଛି ଆଉ
ଆଜ୍ଞା, ଭଲ ମାର୍କ ରଖିଛନ୍ତି ବହୁତ ବଢିଆ ମାର୍କ ରଖିଛନ୍ତି। କିଛି ନାହିଁ ଆପଣ ଆଗକୁ ପାଠ ପଢନ୍ତୁ।
ମୁଁ ମୁଁ ପୁରା ଭୁଲି ଯାଇଛି ମୁଁ ତ ଗ୍ରାଜୁଏସନ କରିବି ଭାବୁଛି ଟିଚିଂ ଲାଇନ ଯିବି।
ଆଜ୍ଞା।
ଆଉ ଗୋଟେ ଶିକ୍ଷକ ହେଇ ବାହାରି ଭାବୁଛି ଆଶା କରୁଛି ଆଉ।
ଆଜ୍ଞା ବଢିଆ ରାସ୍ତା ଆପଣ ବାଛିଛନ୍ତି। ଭଲ ବି ଅ ଟିଚର ମାନଙ୍କୁ ବି ବହୁତ ସମ୍ମାନ ମିଳେ। ଆଉ ଆଉ ଗୁରୁ ମାନେ ମ ପୂଜା ତ ପାଇବେ। ଆଉ କୋଉ କିଏ ପୂଜା ପାଆନ୍ତୁ ନ ପାନ୍ତୁ ମୁଁ ଗୁରୁ ଆଗେ ପୂଜା ପାଇବେ। ତ ବଢିଆ ଆପଣ ନିଷ୍ପତିଟେ ନେଇଛନ୍ତି। ତାପରେ କଣ କରିବେ ଆ-ଆପଣ ଗ୍ରାଜୁଏସନ ପରେ ପୁଣି କଣ କରିବେ ବୋଲି ଭାବିଛନ୍ତି?
ଜାଣିଥିବେ ଗ୍ରାଜୁଏସନରେ ମ୍ୟାଥ ପକେଇଛି ଆଉ ମ୍ୟାଥ ଅନର୍ଷ ରଖିବି।
ବଢିଆ ଆଉ ଆପଣଙ୍କର ମ୍ୟାଥ ଭଲ ହୁଏ?
ହଁ ସେମିତି ଆଉ ଭଲ ହୁଏ ଆଉ।
ଆଜ୍ଞା। ବଢିଆ ଆଉ ସିଲେକ୍ସନ ଆସିଲେଣି ନା ପକେଇନାହାନ୍ତି ଆପଣଙ୍କ ଏପର୍ଯ୍ୟନ୍ତ?
ଆଜ୍ଞା?
ମୁଁ କହିଲି ସିଲେକ୍ସନ ଆସିଲାଣି ନା ଏପର୍ଯ୍ୟନ୍ତ ଆପଣ ପକେଇନାହାନ୍ତି ଫ ମାନେ ଫର୍ମ ଫିଲପ୍ କଣ ହେଇନି?
ନାଇଁ ଫର୍ମ ଫିଲପ୍ କରିଥିଲି ସେ ଫାର୍ଷ୍ଟ ସିଲେକ୍ସନ ଗୁଡ଼ା ଅଲଗା କଲେଜ ପଳିଆଇଚି ମୁଁ ସେଇଠି ପଢ଼ିଆର ନାହିଁ ତ
ନାଇଁ ମୁଁ ସ୍ଲାଇଡ ଅଫ୍ ମାରିଛି। ସ୍ଲାଇଡ ଅଫ୍ ମାରିଲି ଆଉ ସେକେଣ୍ଡ ସିଲେକ୍ସନ ପାଇଁ ୱେଟ କରିଚି ଅଲଗା କଲେଜ ଆଇଲେ ପଢିବି ଆମ ଏଠି ପାଖ ହବ। ଗୋଟେ ଚଣ୍ଡୀଖୋଲ ବୋଲି ଅଛି ଭୈରାନନ୍ଦ କଲେଜ।
ଆଜ୍ଞା।
ସେଠି ପାଖ ହବ ବୋଲି ସେଠି ପକେଇ ସେଠି ଭାବୁଛି ସେଠି ଏମ୍ ସି ଆଇଲା। ସେଇଠି ପଢିବି ଆଉ।
ହୁଁ ହୁଁ। ଭଲ ପାଖ ପାାଖ କଲେଜରେ ପଢିଲେ ହଁ ଭଲ ଯିବା ଆସିବା ଆପଣଙ୍କ ଘର କରିବେ ନହେଲେ ନାଇଁ ଦୂର କଲେଜରେ ରହିଲେ ମାନେ ଗଲେ ହଷ୍ଟେଲରେ ରହିବାକୁ ପଡିବ ଆଉ।
ଆପଣ କୋଉଠୁ କହୁଛନ୍ତି?
ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କର?
ଘରେ ବାପା, ମା, ଦାଦା, ଖୁଡି, ବଡ଼ବାପା, ବଡବୋଉ ଆମର ଟିକେ ବଡ ଫାମିଲି ତ ସେଥିପାଇଁ ଆମର ଆମ ଫାମିଲି ନିହାତି ରେ କୋଡିଏ ପ୍ଲସ ଲୋକ ହେବେ।
ଆଚ୍ଛା ବଡ ଫ୍ୟାମିଲି ତାହେଲେ ଆଉ।
ଆଜ୍ଞା।
ବଢିଆ ଲାଗୁଥିବ ଆଉ।
ଆଜ୍ଞା।
ଜଣା ପଡୁନଥିବ।
ଆଜ୍ଞା ଭାଇ ଭଉଣୀ କଣ ମୋର ଗୋଟେ ଭାଈ। ମୁଁ ମୁଁ ଆଉ ମୋର ସାନ ଭଉଣୀ ଜଣେ ଅଛି ମୁଁ ବଡ।
ଆଜ୍ଞା। ବାପା କଣ କରନ୍ତି?
ବାପା ଦୋକାନରେ ଅଛନ୍ତି ଦୋକାନରେ ଅଛନ୍ତି ।
ଆଚ୍ଛା। ଆଉ ଚଣ୍ଡିଖୋଲ ପାଖରେ ସେ ମହାବିନାୟକ ମନ୍ଦିର ଆପଣ ଯାଇଛନ୍ତି?
ହଁ ଯାଇଚି।
ଆଚ୍ଛା କେତେଟା ପାହାଚ ସେଠି ଅଛି ଜାଣିଛନ୍ତି?
ପାହାଚ?
ଆଜ୍ଞା କେବେ ଗଣିଛନ୍ତି ଯାଇକି? କହି ପରିବେନି ଆପଣ?
ନାଇଁ।
ଆଚ୍ଛା ମୁଁ ବି ଜାଣିନି ମତେ ମୁଁ ଯଦି ଅନୁମାନ କରି କହୁଛି ବୋଧେ ବା ଆଉନ ଟା ପାହାଚ ବୋଧେ ଅଛି।
ଦେଖିଆ ଆଉ।
ମୁଁ ଯାଇଛି କିନ୍ତୁ ଗଣି ପାରିନି।
ଆଉ କେବେ ବିରଜା ମନ୍ଦିର ଯାଇଛନ୍ତି?
ଦି ଜଣ ଯାଉଛୁ।
ହ୍ୟାଲୋ।
ନା ନାଇଁ ନାଇଁ ଯାଇନି ବିରଜା ମନ୍ଦିର।
ଯାଇନାହାନ୍ତି କେବେ ବିରଜା ମନ୍ଦିର ଆଉ କୋଉ କୋଉ ଜାଗା ଆପଣ ବୁଲିଛନ୍ତି?
ଆମର ଏଠି ପାଖ ଏଇ ଛତିଆ ବାଟ ଯାଇକି। ଚାତ୍ତିଆ ବଟ ଏଇ ଯୋଉ ମିନିଚଦନା ଏଇ ଜଗଦେଶଵର ଧାମ ହେଇଛି ଗୋଟେ ଯୋଉ ମାମୁଁର ଘର ପା ପାଖରେ ହବ ଅଧ ଟ୍ରିପ ଯାଇଛି।
ଆଜ୍ଞା।
ଆଉ ପୁରୀ ଜଗନ୍ନାଥ ମନ୍ଦିର କେବେ ଯାଇନାହାନ୍ତି?
ଯାଇଛି ଯେ ହେଲେ ଏବେ ଆଉ ଯାଇନି ସେ ଛୋଟ ବେଳେ ଯାଇଥିଲି ଏବେ ଦେଖିବା ଡୋରି ଲାଗିଲେ ଯିବା କେବେ।
ଆଗକୁ ତ ରଥଯାତ୍ରା ଆସୁଛି।
ଆଜ୍ଞା। ଏବେ ରଥଯାତ୍ରା ନେଇଛନ୍ତି । ମୁଁ କହିଲି କେବେ ରଥଯାତ୍ରାରେ ଯାଇକି ରଥ ପଥ ଟାଣିଛନ୍ତି ନା ଟାଣି ନାହାନ୍ତି?
ଆଜ୍ଞା ଆମ ଏଇଠି ଯାହା ପାଖରେ ଆମ ଗାଁ ପାଖରେ ହୁଏ ଆମେ ରଥ ରଥ ଟଣା ଟଣି କରିଛେ ଏବେ ଆଉ ପୁରୀ କେବେ ଯାଇନି ଟାଣିବା ପାଇଁ। ଏଇଠି ରଥ ଟାଣିଛି।
ଆଚ୍ଛା ଆପଣଙ୍କ ଗାଁରେ ରଥଯାତ୍ରା ହୁଏ?
ମାମୁଁ ବାରେ ଏଇ ପାଖ ଗାଁ ରେ ହୁଏ ଆଉ।
ଆଚ୍ଛା।
ହୁଁ।
ଆଉ ଆପଣ ଙ୍କୁ କଣ ଖାଇବାକୁ ଭଲ ଲାଗେ? ଆ ଆପଣଙ୍କ ଆପଣଙ୍କ ଏରିଆରେ କଣ ପ୍ରସିଦ୍ଧ ଖାଇବା ଜିନିଷ ମିଳେ?
ଆମ ଏରିଆରେ କଣ ପ୍ରସିଦ୍ଧ ମାନେ ଦେଖେ କଟକ ଦହିବରା ଅଛି ଏମତି।
ଆଉ କଣ ମୋର ଆଉ କିଛି ନାହିଁ ନାଇ ସେତିକି। ଏଇଡା ରସଗୋଲା ।
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ହୁଁ ହୁଁ
ହ୍ୟାଲୋ ଖୁଡି କୁହନ୍ତୁ? ଆପଣ ନାଁ କଣ ମୁଁ ଟିକେ ଜାଣିପାରିଲିନି। ଆଜ୍ଞା କୁହନ୍ତୁ ଆପଣଙ୍କ ନାଁ କଣ ମୁଁ ଜାଣି
ହଁ କୋ ଆ ଆଜ୍ଞା ଏଠି ନାଁ ଟା କୁହାଯାଇ ପାରିବନି ମୁଁ ଆପଣଙ୍କୁ ପଛେ ମେସେଜ କରିଦେବି। କିନ୍ତୁ ଏଠି ନାଁ ଟା କୁହାଯାଇ ପାରିବନି।
ବୁଝିପାଇଲେ ତ?
ଆଜ୍ଞା, ଆଜ୍ଞା।
ହାଲୋ।
ଆଜ୍ଞା, ଆଜ୍ଞା ବୁଝିଲି। ମୁଁ କହିନି ଆଜି ମୋର କଣ ସା ଭଏସ କଟୁଚି କି ଆଜ୍ଞା ମୋ ଭ‌ଏ ମୋ ଭଏସ୍ କଟୁଚି କି?
ହବ୍। କଟୁନି ମତେ ଲାଗୁଚି ଆପଣ ବୋଧେ ମାନେ ବୋହୁତ ରହି ରହିକି କଥା ହୋଉଚନ୍ତି। ମାନେ ମୁଁ ଗୋଟେ ଉଁ କଥା କହିଲା ବେଳୁକୁ ଆପଣ ତିନି ଚାରି ସେକେଣ୍ଡ କିମ୍ବା ଦଶ କୋଡିଏ ସେକେଣ୍ଡ ର ନାଁ ବିରତି ନେଇକି କୋହୁଚନ୍ତି।
ମୋ କଥା ଇଏ ଶୈଳୀଟା ସେଇଭଲିଆ ତ।
ଆଚ୍ଛା।
ହେଇଥିବ ଆଉ।
କିଛି ନାହିଁ ଆପଣ ଯେମିତି ଆପଣଙ୍କ ସୁବିଧା ହୋଉଚି ଆପଣ ସେମିତି କଥା ହୁଅନ୍ତୁ। କିଛି ଅସୁବିଧା ନାହିଁ‌
ହୋଉ ଆପଣଙ୍କ ସିଆଡେ ଆପଣଙ୍କ ଏରିଆ ର କିଛି କୁହନ୍ତୁ ପ୍ରସିଦ୍ଧ ଜାଗା ଏମତି କିଛି।
ହଁ ହଁ ଆମ ଆଜ୍ଞା ଆମର ବିରଜା ମାଙ୍କ ମନ୍ଦିର ଅଛି। ଅ-ଅଶୋକଝର ଅଛି। ଅ ଉଁ ମ-ଆ ମହାବିନାୟକ ମନ୍ଦିର ଅଛି ଛତିଆ ବଟ ଅଛି। ରତ୍ନଗିରି ସୁ ଅ ଅଛି। ଆଉ। ଏମତି ବୋହୁତ କିଛି ଜାଗା ଅଛି ଆଉ।
ଯାଇଛନ୍ତି ସବୁ ସବୁ ଜାଗା ବୁଲିଚନ୍ତି?
ନା ସବୁ ଯାକ ତ ବୁଲି ପାରି କିନ୍ତୁ ବିରଜା ମାଙ୍କ ମନ୍ଦିର ମହାବିନାୟକ ମନ୍ଦିର ଅ ଛ ତିଆ ବଟ ଅଶୋକଝର କେବେ ଯାଇପାରିନି ସେଟା ଯିବାକୁ ଭାରି ଇଚ୍ଛା।
ହୁଁ।
କେବେ ଗୋଟେ ଯୋଗ ପାଗ ହେଲେ ଯିବା ଆଉ ଯାଜପୁର ଟାଉନ ଏ ପ୍ରାୟ ଏରିଆ ସବୁ ବୁଲି ଦେଇଚି।ଆଉ ଯାଜପୁର ରୋଡ ପଟେ ରେ ଯେତେ ଯାହା ରହିଲା ମୁୁଁ ଯାଇପାରୁନି କିନ୍ତୁ ଆ
ଆଉ କୋଉ ଡିଷ୍ଟିକ୍?
ହଁ ହଁ ସେଇଠି ବିରଜା ମାଙ୍କ କ୍ଷେତ୍ର ଆମର।
ଯାଜପୁର ଡିଷ୍ଟିକ।
ଆଜ୍ଞା।
ଆମର କଟକ ଡିଷ୍ଟକ ଆଉ। ବାପା ମା କମ
ଆପଣ କୋଉ କଲେଜ ରେ କୋଉଠି କଣ ହଁ ମୋର ଏବେ ପିଜି ସରିଚି।ପିଜି ସରିଚି।
କଣ କରୁଚନ୍ତି ଘରେ ଅଛନ୍ତି?
ହଁ ପିଜି ସରିଚି ବିଇଡି ଦେଇଚି ଆ ଭଲ ହେଇନି ଏତେ। ତାପରେ ନେକଷ୍ଟ ଆରାଇ ବିଇଡି ଦେଇଚି। ସେଟା ଟିକେ ଭଲ ହେଇଚି। ସେଟାର ରେଜଲ୍ଟ ପର୍ଯ୍ୟନ୍ତ ମୁ ଅପେକ୍ଷା କରିଚି ତାର ରେଜଲ୍ଟ କଣ ଆସିଲେ ଯୋଉଠି ଆସିବ ସେଠି ପଢିବି ଆଉ।
ଆଜ୍ଞା। ମୁଁ ତ କହୁଥିଲି ଗ୍ରାଜୁଏସନ କରିବି ବୋଲି ଭାବିଚି। ଏଇ ତମେ ପାଖ କଲେ ଭାବୁଚି କୋଉ ଜାଗା ଠାକୁର କରନ୍ତୁ ଚାରୁ ଗୋଡି ଚାଲି ଆସୁ ଯିବା ଭଲସେ
ହଁ ହଁ ହଁ ନିହାତି ନିହାତି ଆପଣଙ୍କର ସେ ସେପଟେ ମା ବାବା ଭୈରବରେ କେତେ କଣ ଯାଉଛି ମାର୍କ କଟକ?
ଆଜ୍ଞା? ଦାନନ୍ଦରେ ସେମିତି ତ ଫା ଫାଷ୍ଟ ସିଲେକ୍ସନ୍ ତ କେତେ ଏଇ ଏମତି କିଛି ନେଇଥିଲା, ସେକେଣ୍ଡ ସେଲେକ୍ସନ୍ ଭାବୁଚି ସେଇ ଯିବ ସେଭେଣ୍ଟିରୁ ସେଭେଣ୍ଟି ଫାଇଭ ଏମିତି କିଛି ପରସେଣ୍ଟ ଆଉ ଏବେ ବି ନୂଆ ନିୟମ କିଛି ଲାଗୁ ହେଇଚି ଯେମିତି ହଉଚି କଁ ପ ମାଗି ଫ୍ରୀ କରିଦେଲା ପିଜି ଯାଙ୍କେ ଫ୍ରୀ ବେଲି।
ଆଜ୍ଞା ଅଷ୍ଟମ ରୁ ପିଜି ପ ଏବେପୁରା ମାଗେଣାରେ ପାଠ ପଢା।
ନାହିଁ। ମାଗଣାରେ ପାଠ ପଢା ସେଥିପାଇଁ ସେ କଣ ହେଇଚି ସିଷ୍ଟମ ସେ ଆସିବାର ଥିଲା ହଉଚି ମୋର ସିଲେକ୍ସନ ଟା ଆସିବାର ଥିଲା ଆ ଦି ଏଇ ଦି ଦିନ ତଳେ ହେଲେ ସିଏ ପୁଣି ଲେଟ୍ ହେଇଛି ଦିଟା ଦିନ ଆସିବାର ଥିଲା
ହୁଁ।
ଆଜି ପୁଣି ଆସିକି ତିନି ଡେରି ହେଇଗଲାଣି ଆସିନି ଆଉ ପୁଣି ଲାଗୁଛି ଆହୁରି ତିନି ଚାର ଦିନ ଲାଗିବ ଏମିତି ଆସିବା ପାଇଁ ସେଟା ଆଉ।
ହଁ ସେମତି ହୁଏ ବେଳେବେଳେ ଏ ଡିଲେ କରନ୍ତି, ନୋଟିସ୍ ବି ନୋଟିସ୍ ଜାରି କରିବେ। ଆପଣଙ୍କର କେବେ ସିଲେକ୍ସନ୍ ଆସିବ? କେତେବେଳେ ଆସିବ ନୋଟିସ୍ ବାହାରିବ, ଆପଣ ଦେଖିପାରିବେ ଆରାମସେ ଦେଖିପାରିବେ। କିନ୍ତୁ ମତେ ଲାଗୁନି କାହିଁ କି ଏଇଟି ପରସେଣ୍ଟରୁ ସେଣ୍ଟେସ ସିଲେକ୍ସନ ପୁରା ସେଭେଣ୍ଟି କୁ ଯିବ।
ଏଇଟି ନଥିଲା ଫାଷ୍ଟ ସିଲେକ୍ସନ ଏଇଟି ନୁହଁ ଫାଷ୍ଟ ସିଲେକ୍ସନ ସେଭେଣ୍ଟୀ ଫାଇଭ ଏମିତି କିଛି ନଉଥିଲେ। ଅନର୍ସ ନେଇକି ସବ୍ଜେକ୍ଟ କିଏ ଏନ୍ତି ଆଶା କରୁଚି ଯଦି ହେଇଯାଆନ୍ତା ଭଲ ଏ ନହେଲେ
ହେଇଯିବ ବ୍ୟସ୍ତ ହୁଅନ୍ତୁନି ହେଇଯିବ ଆରାମସେ ହେଇଯିବ ।
ହଁ।
ହେଇଗଲେ ସେଇଠି ଅ ଇଏ କରିଦେବେ ଆପଣ ଇଣ୍ଟିଗ୍ରେଟେଡ ବି ଡି ପାଇଁ ନହେଲେ ଆପ୍ଲାଏ କଲେନି?
ପାଇଁ ଏ ବର୍ଷ ହବ ଆମର ତ ମୁଁ ଏବିରେ ପଢୁଥିଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିଲି।
ଆଜ୍ଞା।
ଏଥର ଆମର ସରୁ ସରୁ ଏକ୍ସାମଟା ହେଲା ଆମର ପରୀକ୍ଷା ଟା ସରୁ ସରୁ ଏଥର ହେଇଗଲା ବହୁତ ଡେରି ସତେଇଶି କେତେ ଏମତି ମାର୍ଚ୍ଚ ସତେଇଶି ଯାଏଁ ପଳେଇଲା ଆଉ ଏ ଟେ ଡେ ବିଡିର ହଉଛି ଥିଲା ଯେ ଡେଟ ଥିଲା ଆଉ ତାଠୁ ପାଞ୍ଚ ଦିନି ଏମତି ପରେ କେବେ ଥିଲା ସେଥିପାଇଁ ମୁଁ ଆଉ ସେଇ ପଢା ଇଏରେ ତ ମୁଁ ତ ବି ଡି ପାଇଁ କିଛି ପ୍ରିପେୟାର ହେଇନଥିଲି, ସେତେବେଳେ ସେଥିପାଇଁ ପକେଇଲିନି ଭାବୁଛି ଆ ପରବର୍ଷକୁ ସେମିତି କିଜି କଁ ପକେଇବି ଭାବିଛି କିଛି
ହଁ ପ୍ଲସ ଟୁ ଲେବଲ ଟେନ୍ଥ ଲେବଲର ବି ଅ ହଁ ଟେନ୍ଥ ଆଉ ପ୍ଲସ୍ ଟୁ ଲେବଲ ର ବି ବହୁତ ଆସୁଚି କମ୍ପିଟେଟିଭ ଜବ୍ ଆପଣ ତା ପାଇଁ ବି ପାଠ ପଢି ପାରିବେ ବହୁତ ଅପରଚୁନିଟୀ ଅଛି ଆପଣ ପାଠ ପଢିବା ଠିକ ରଖିଥିବେ ସବୁ ଜିନିଷ ହେଇପାରିବ।
ହୁଁ। ମୁଁ ଆଶା କରୁଛି ଆପଣ ବି ଆପଣ ବି ଟିଚିଂ ଲାଇନ ଯିବାକୁ ଚାହୁଁଛନ୍ତି ବା?
ଆଜ୍ଞା।
ଆପଣଙ୍କ ସେଟା ପୁରଣ ହୋଉ ଇଚ୍ଛା ଟା।
ଧନ୍ୟବାଦ୍। ଯାହା ହଉ ଆପଣ ଏତିକି କହିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ।
ବହୁତ ବହୁତ ଖୁସି ଲାଗିଲା ଆଜ୍ଞା।
ଆଜ୍ଞା ଆଜ୍ଞା ହଉ ଆଜ୍ଞା ଧନ୍ୟବାଦ୍।ଶୁଭ ରାତ୍ରି। ଆଜ୍ଞା।